ହାଲୋ।
ହୁଁ।
ଆଉ ମାଡାମ୍ କଣ କରୁଚନ୍ତି?
ଏମିତି ବସିଥିଲି ଣ
ଆଜ୍ଞା।
ଆପଣ କଣ କରୁଛନ୍ତି?
ଏଇ ଏବେ ବସଚି ଆଉ। ଆଉ ଉଁ ହୁଁ
ଦିଆ ପିଆ କଣ ହେଇଚି?
ଏ ଏ ର ଅ ଆମର ତ ଓଡିଆ ଲୋକ ଓଡିଶା ଲୋକ ଯେହେତୁ ପଖାଳ ପ୍ରଧାନ୍ୟ ଖାଦ୍ୟ। ପଖାଳ, ବଡ଼ିଚୁରା, ଶାଗ ଭଜା।
ଆଉ ଦେହ ଭଲ ଅଛି।
ଆଜ୍ଞା। ଦେହ ସେମିତି ଭଲ ଅଛି ଆପଣଙ୍କର।
ଆଉ ଛୁଟିରେ କୁଆଡେ ବୁଲାବୁଲି କରିବାକୁ ଯାଇଥିଲେ କୋଉ ମନ୍ଦିର କି କୋଉଠେ ବୁଲାବୁଲି କରିବାକୁ ଯାଇଥିଲେ?
ଯାଇଥିଲି ଲିଙ୍ଗରାଜ ମନ୍ଦିର ଯାଇଥିଲି
ଓହୋ ଲିଙ୍ଗରାଜ ମନ୍ଦିର ନାଁ କି।
ହୁଁ ହୁଁ।
କଣ କେମିତି ଲିଙ୍ଗରାଜ ମନ୍ଦିରରେ କଣ ଅଛି ସବୁ କଣ ଦେଖିଲେ?
ଲିଙ୍ଗରାଜ ମନ୍ଦିର ତ ଭୁବନେଶ୍ୱର। ହ ଭଳି ସେ ମନ୍ଦିର ଭିତରେ ବଢ ସ ମନ୍ଦିର ମାନେ ସେ ମନ୍ଦିର ଭିତରେ ଅଛି।
ଆଜ୍ଞା।
ଦେଖିବେ ମନ ରାଜଧାନୀରେ ଅବସ୍ଥିତ।
ଆଜ୍ଞା।
କମ କାମ ବୋଲି କୁହନ୍ତି। ହ୍ୟାଲୋ।
ଆଜ୍ଞା ଆଜ୍ଞା।
ଆଜ୍ଞା ତଁଣଛ କଣ କରୁଛ? ଆମ ସେତେବେଳେ ଭୁବନେଶ୍ୱର ନୁହଁ ସେଟା ଏକାମ୍ରି କାନନ ବୋଲି କୁହା ଯାଇଥିଲା। ସେଟା ଗୋଟେ ପୁରା ଜଙ୍ଗଲ ଥିଲା। ଚାରି ଆଡ଼େ ଆମ୍ବ ଅଛ ଫୁଲ ଅଛ ଝରଣା ସେଉଠୁ ସେଇ ଜଙ୍ଗଲରେ ମାତା ପାର୍ବତୀ କଣ କରିଥିଲେ ନା ତପସ୍ୟା କରୁଥିଲେ। ଦିନେ ପାର୍ବତୀ ମାଙ୍କ ମନରେ ଇଚ୍ଛା ହେଲା କି ସେ ଭଗବାନ ଶିବଙ୍କୁ ସେଠି ପୂଜା କରିବେ ବୋଲି। କାହିଁକିନା ଶିବ କୈଳାସରେ ଥିଲେ ନା କଣ ନା ପାର୍ବତୀ କଣ କଲେ ନା ତାଙ୍କର ଲିଙ୍ଗ କୁ ଆଣିକି ଆ ଗୋଟେ ଗଛ ମୂଳେ ପୂଜା କଲେ ଆଉ ଗୋଟେ ଆମ୍ବ ଗଛ ମୂଳେ। ମହାଦେବ କଣ କଲେ ନା ଖୁସି ହେଇକି କହିଲେ ମା ପାର୍ବତୀ ତୁ ମତେ ଡାକିଲୁ ମୁଁ ଆସିଲି ଏବେ ମୁଁ ଏଇ ସ୍ଥାନ ଛାଡି ଯିବି ନାହିଁ। ତ ସେଇଦିନଠୁ ସେ ସେଠି ପୂଜା ପାଆନ୍ତି ଆଉ ସେମିତି ସେଇ ମାନେ ସ୍ଥାନରେ ସେ ମ ଯଉ ଏକାମ୍ର କ୍ଷେତ୍ର ବୋଲି କୁହା ଗଲା ସେଇ ସ୍ଥାନ ଟାକୁ। ଆଉ ଶିବଙ୍କ ନାମ ହେଲା ଯୋଉ ଲିଙ୍ଗରାଜ। ତିନି ଭୁବନର ଇ ଈଶ୍ୱର। ତ୍ରି ଭୁ ତ୍ରିଭୁବନ ସ୍ୱାମୀ ସେଥି ପାଇଁ ଏଟାକୁ ଭୁବନେଶ୍ୱର କୁହାଗଲା ଆଉ ରାକ୍ଷାସି ଦି ଜଣଙ୍କ କଥା କଣ ସେ ଜଙ୍ଗଲ ରୁ ଦି ସେ ରାକ୍ଷସ ବି ରହୁଥିଲେ କୀର୍ତ୍ତି ଆଉ ବାସି।
ସେଇଟା ମୁ ଧୋଇଆଣି ପାଣି ଟା ନଷ୍ଟ କରିବାନି ହେଲା।
ଏଇ ଜଙ୍ଗଲ ଆମର ଏଠି କଣ ତୁ ତପସ୍ୟା କରୁଚୁ? ଏଠି କିଛି ପୂଜା ହବନି ମା ସହିତ ମା ଡରିକି ମହାଦେବୀକୁ ଡାକିଥିଲେ ମହାଦେବ ଆସକି ଶିବ ହୁଙ୍କାର କଲେ ଆପଣ ମାନେ ଶିବ ତ ତାଣ୍ଡବ କରନ୍ତି। ଜାଣିଚୁ।
ଆଜ୍ଞା।
ଆଉ।
ଆଚ୍ଛା ମୁଁ ଯିବି ଦେଖିବି। ଓହୋ ଠିଆ ହେଇଚି ଦ୍ୱାର ଜଗିଥିବା ଭଳିଆ।
ଆଜ୍ଞା।
ହଁଲୋ ରାମ ସୀତାଙ୍କ ମାଲ୍ ମାଆ ସୀତା ଆଉ ଲକ୍ଷ୍ମଣଙ୍କ ସହିତ ବନବାସରେ ଏଇଠିକି ଆସିଥିଲେ। ପାଣି ନଥିଲେ ତ ରାମ ଚିନ୍ତା କଲେ ଧନୁ ସର ବାହାର କରିକି ମାଟିକୁୁ ମାରିଲେ ମାଟିକୁ ଯେତେବେଳେ ମାରିଲେ ତ ମାଟି ଫାଟିକି ପାଣି ବାହାରି ପଡିଲା ଯେ ତ ମାନେ ଝର ଝର ହେଇକି ବାହାରିଲା ତ ହେଲେ ସ୍ ସେ ପାଣି କଣ ଖରା ଉଁ ଖରା ଥିଲା ନ ମିଠା ପାଣି ନଥିଲା ସମୁଦ୍ର ପାଣି ସୀତାମାଆ କହିଲେ କି ପ୍ରଭୁ ଏ ପାଣି ମୁଁ ପିଇବି ନାହିଁ ରାମ ହସିକି କହିଲେ ଦେବୀ ଭାର ତର ସବୁ ଅ ପବିତ୍ର ନଦୀକୁ ମୁଁ ଏଇଠିକି ଡାକୁଛିି ସେଉଠୁ ରାମ କଣ କଣ ହେଲା ସବୁ ପବିତ୍ର ନଦୀକୁ ସେଇଠିକି ଡାକିଥିଲେ ଡାକିଲେ ସେଠୁ ରାମ ତାଙ୍କ ଆଉ ଗଙ୍ଗା, ଯମୁନା, ସରସ୍ୱତୀ, ଗୋଦାବରୀ ନର୍ମଦା ସବୁ ନଦୀକୁ ଆସିକି ଏ ସେହି ମାନେ ଖର ପାଣିରେ ତାଙ୍କ ବିନ୍ଦୁ ବିନ୍ଦୁ ପକାଇଦେଲେ। ଆ ସେଠୁ ପାଣି ସେଠି ପଇଲା ନା ମିଠା ଲାଗେ। ଏଟାକୁ ବିନ୍ଦୁ ସାଗର ବୋଲି କୁହାଯାଏ। ଆଜିର ଲୋକ ବିଶ୍ୱାସ କରନ୍ତି ଯେ ଏଇ ସାଗରରେ ବୁଡ ପକେଇଲେ ବୋହୁତ ପିଠ
ଲଗାଅନି ରଖିକି କଣ
ତ ଯାହା ଖୋଜିଲେ ସେଠି ମିଳୁଯିବ ଆଉ ଗୋଟେ ଘରୁକୁ ଦବାକୁ ବି ଅଛି ଏଟା ଦେଲେ ସେରା ହେଲେ ପୂଜାକରେ
ଆଜ୍ଞା। ଏ ପିଲାଟା ହାଡେ କଣଟେ ଦବ
ମହାଦୀପରେ ଉଠେ ତବ ଆଉ ଗୋଟେ ରାଜାଙ୍କ ସ୍ୱପ୍ନ ବି ଥିଲା ଏଗାର ଶତାବ୍ଦୀରେ ହୋଉଚି ବୋଧେ ଯଜାତିକେଶରୀ ରଜାଙ୍କୁ ସ୍ବପ୍ନାଦେଶ ହେଇଥିଲା ଯେ ମତେ ଜାନୁଆରୀ ମାସରେ ଜାନୁଆରୀ ଫେବୁଆରୀ ଗଢିଲେ ଯାହାକୁ ଆଜି ଆମେ ଲିଙ୍ଗରାଜ ବୋଲି କୋହ ଲିଙ୍ଗରାଜ ମନ୍ଦିର ବୋଲି କୋହୁଚୁ। ହଁ ଦେଖିଅଛି ଗୁଗୁଲା ଶହେ ଅଶୀ ଫୁଟ୍ ଉଚ୍ଚା ହେଲା ସେ ମନ୍ଦିରର ଉଚ୍ଚତା ହୋଉଚି ଶହେ ଅଶୀ ଫୁଟ୍। ପଥର ଭିତରେ ପଥର ରଖି ହାତୀ ଦେଇ ଉଁ ଲାଗିଲା ସବୁଦିନ ଆଜିକାଲି ପିଲା ମନ୍ଦିରଟା ଅଛି ଯେ ଖୋବାକୁ ସମ୍ପୂର୍ଣ ହବାକୁ ତ ଶହେ ବର୍ଷ ଲାଗି ଆଗିଲି ଫ୍ରେଣ୍ଡ ଅଛ।
ଆଜ୍ଞା।
ତମକୁ ପୁରୀ କେମିତି ଲାଗିଲା?
ଯା ହୋଉ ଆମେ ତ ଏତେ କିଛି ଜାଣିନଥିଲୁ ଆମକୁ ଜଣେଇଲେ ବୋହୁତ ଜିନିଷ।
ଦେଖିବା ବହୁତ ସୁନ୍ଦର ଜାଗା ପୁରା ବଢିଆ ଲାଗିବ। ହୁଁ। ହୁଁ। ଦୋ
ଆଜ୍ଞା। ହଁ କୁହନ୍ତୁ ମୁଁ ଶୁଣୁଚି।
ହାଲୋ।
ଆଜ୍ଞା।
ହର ଆଉ ଥରେ ବୁଲିକି ଦେଖିକି ଆସୁ ଭାରି
ଆଜ୍ଞା?
ତ ଦେଖନ୍ତୁ ଯାଇକି
ହଁ।
ଆଉ କୋଉ କୋଉ ଜାଗା ଯାଇଚନ୍ତି?
ଯୋଉ ଆପଣ କଣ ନଉଚନ୍ତି ଟିକେ କହୁନାହାନ୍ତି ମୋ ଚା ସେ ବିଷୟରେ କହିଲ ଚା ଚାଷ ବିଷୟରେ ଟିକେ କହିଲେ?
ଚାଷ ତ ଗହମ ଓଡିଶାର ତ ମୁଖ୍ୟତଃ ହଁ ଧାନ ଦେଶୀୟ ଆଉ ଡାଲି ଜାତୀୟ ଯେମିତିକିି ମୁଗ ବିରି କୋଳଥ। ହଁ ହରଡ଼ ଅ ଚାଷ କରିବାକୁ ଗଲେ ପ୍ରାଧାନ୍ୟ କିନ୍ତୁ ଧାନ ଉପରେ ଓଡିଶାର ଚାଷୀ ମାନେ ଦିଅନ୍ତି।
ଓ ଏଠାରେ ଚାଷ ତ ଏବେ ବର୍ତ୍ତମାନ ହଁ ଧାନ ଚାଷ ଆରମ୍ଭ ହୋଇଗଲାଣି। ଏଁ ଆଉ ତଳି ଫଳି ବି ଲୋକମାନେ ପକେଇ ସାରିଲେଣି। ପାଗ ମୌସୁମୀ ଉପରେ ନିର୍ଭର କରେ ଆଉ। ମୌସୁମୀ ଯେବେ ଆସିବ ବର୍ଷା ହେଲେ ଚାଷୀ ମାନେ ଟିକେ ଖୁସି ହେଇ ଧାନ ରୁଆରୁଇ କରି ତାଙ୍କର ପୁଣି ବର୍ଷେ ଅପେକ୍ଷା କରି କଟାକଟି କରିବେ।
ଆପଣ ଚାଷ ବାସ କରନ୍ତି?
ଆଜ୍ଞା ସେମିତି ତ କରେନି କିନ୍ତୁ ଜାଣିଚି ଚାଷ ବିଷୟରେ ଆଉ।
ଆଉ ହେଲେ ଘରେ ତ ହଉଥିବ ନା ତ
ଆଜ୍ଞା ହଁ ଘରେ ହୋଉଚି ଘରେ କରନ୍ତି ମୁଁ ବି ଯାଏ ମୁଁ ବି କରିଚି।
ଆଉ ମ ଘରେ ସବୁ କିଏ କିଏ ଅଛନ୍ତି?
ଘରେ ବାପା ବୋଉ ଭାଇ ହୁଁ ଗୁଁ ଜେଜେପା ଜେଜେମା ଅଜା ଆଈ।
ଆଈ ବି ତ ସହିତ ରୁହନ୍ତି ନା?
ହିଁ ଆଉ।
ଆଚ୍ଛା। ହଁ ବିଶେ କରି ଆପଣ ମାନେ ଯାଆନ୍ତି କଣ କରିବେ।
ଆଜ୍ଞା।
ଫ୍ରି ହେଲେ ଆପଣଙ୍କୁ କଲ କରିବି ଆଉ ଆଜ୍ଞା ହଁ ହେଲା ଆଜ୍ଞା।
ଆଜ୍ଞା।